ନମସ୍କାର ବନ୍ଧୁ
ଆଉ କିପରିି ଭା ହଁ ନମସ୍କାର ବନ୍ଧୁ ଆପଣଙ୍କୁ ଶୁଭିଲା କ୍ଲିଅର ସଫା ଭାବରେ?
ହଁ ବନ୍ଧୁ ବହୁତ ଭଲ ଭାବରେ ଶୁବା ହଉଛି।
ଆଉ ବନ୍ଧୁ ବର୍ତ୍ତମାନ କଣ କରୁଛନ୍ତି ଆପଣ?
ବନ୍ଧୁ ମୋର ତ ଜାଣିଥିବେ ଆମ ପାଖ ଜଣଙ୍କର ଭାଇଙ୍କର କଣ ହେଇଛି ନା ସିଏ ଯାଇଥିଲେ ବଜାର ଟିକେ ଆମର ତ ଜାଣିଥିବେ ବଜାରରେ ବହୁତୁ ଏ ଉଁ। ଉଁ ବହୁତୁ ଅସୁବିଧା ଯେହେତୁ ରହୁଛି ଉଁ ଯାନବାହାନ ବହୁତ ଗତି ଶୀଳ ରେ ଯେହେତୁ ଯାଉଚି ଆମର ସେ ଭାଇ ଜଣେ ଗାଡି ଚଲେଇବା ଏ ଅବସ୍ଥାରେ ପଛରୁ ବଡ଼ ଚାରି ଚକିଆ ଯାନଟି ଆସିକି ଯେହେତୁ ବାଡ଼େଇ ଦେଇଥିବାରୁ ସିଏ ଟିକିଏ କଣ କରିଛନ୍ତି ନା ତାଙ୍କର ପଛ ମୂଣ୍ଡଟି ଫାଟିଯାଇଛି। ହାତ ଆଉ ଗୋଡ ବି ଭାଙ୍ଗି ଯାଇଛି ଯାହା ଫଳରେ ସେ ମେଡିକାଲରେ ଅଛନ୍ତି ମୁଁ ତା ଙ୍କ ସହିତ ପାଖରେ ଅଛି।
ଆଜ୍ଞା ବନ୍ଧୁ ବର୍ତ୍ତମାନେ ଗା ଗାଡି ଘୋଡାର ପରିମାଣ ଏତେ ମାତ୍ରାରେ ବୁଦ୍ଧି ପାଇଲାଣି ଯେ ବର୍ତ୍ତମାନ ମା ଗାଡି ଘୋଡାକୁ ଚଲେଇବା ଭାରି କଷ୍ଟ। ଷ୍ଟ ସାଧ୍ୟ ହେଇ ପଡୁଛି ରାସ୍ତାଘାଟ କୁ ସୁରକ୍ଷିତ ଭାବରେ ଚଲେଇବା ହିଁ ଦରକାରେ ନଚେତ ଆମେ ଦୁର୍ଘଟଣା ଗ୍ରସ୍ତ ହେଉଛି।
ଆମର ତ ବନ୍ଧୁ ଜାଣିଥିବେ ପ୍ରାୟତଃ ବହୁତ। ବହୁତୁ ଯୁବପିଢି ମାନେ କଣ କରୁଛନ୍ତି ନା ବହୁତ ଗତି ସ୍ପିଡି ରେ ଏ ଯେହେତୁ ଯାନ ଚଲାଉଛନ୍ତି ଆଉ ଗାଡି ବି ଚଲାଉଛନ୍ତି ଯାହା ଫଳରେ ଏଟା ସେ କି ଉଲ୍ଲଂଘନ କରିକିଣି ନିୟମ ଭାଙ୍ଗୁଛନ୍ତି। ଆଉ ବି ପ୍ରାୟତଃ ଦୁର୍ଘଣା ଦୁର୍ଘଟଣା ଗ୍ରସ୍ତରେ ପ୍ରାୟତଃ ଜାଣିଥିବେ। ବହୁତୁ ମୃତ ଆହାତ ହଉଛନ୍ତି ପ୍ରାୟ ଯୁବପିଢି ମାନେ। ତାଙ୍କର କେମିତି ସଡ଼କ ସୁରକ୍ଷା ପାଇଁ ଆମେ କିଛି ସରକାରଙ୍କ ନିୟମ ପାଳିପାରିବା ତାହା ପାଇଁ କିଛି ନିୟମ ପାଳିବାକୁ ପଡିବ ଆମ ସରକ ସଡ଼କ ସୁରକ୍ଷା ପାଇଁ। ଟ୍ରାଫିକ ବ୍ୟବସ୍ଥା କେମିତି ମାନିବା ଉଁ ଆମର କୋଡ଼ିଏ ରୁ ତିରିଶି ସ୍ପିଡି ରେ ଆମର କେମିତି ଗାଡି ଚଲେଇବା। ଯାହା ଫଳରେ କି ଆମର ଅ ଆମେ ସୁସ୍ଥ ରହିବା। ଆଉ ଆମର ହୁଁ ଆମର ସଡ଼କ ବି ସୁରକ୍ଷା କେମିତି ବ୍ୟବସ୍ଥା କରିବା। ତା ପାଇଁ ବ୍ୟବସ୍ଥାଟି ଆମେ କରିବା ପାଇଁ ଚାହୁଁଛୁ ବନ୍ଧୁ।
ନିଶ୍ଚିନ୍ତ ବନ୍ଧୁ। ଆଉଫେର ରାସ୍ତା ଘାଟ ବର୍ତ୍ତମାନ ବହୁତ ଅସୁରୁକ୍ଷିତ ଅବସ୍ଥାରେ ରହିଛି। ବିପଦଜନକ ଅବସ୍ଥାରେ ହିଁ ରହିଛି।
ଗାଡି ଘୋଡା ଦ୍ରୁତ ଗତିରେ ବଢି ଚାଲିଛି। ଯାହା ଫଳରେ କି ବିଭିନ୍ନ ଲୋକ କମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଘଟଣ ଗ୍ରସ୍ତ ହେବାରୁ ହିଁ ବିଭିନ୍ନ ଜନଜୀବନ କ୍ଷତି ହଉଛି। ବିଭିନ୍ନ ଜନଜୀବନ କ୍ଷତି ହଉଛି। ଯାହା ଫଳରେ କି ଲୋକଙ୍କ ସଂସାର ମଧ୍ୟ ଭାଙ୍ଗି ଯାଉଛି। ଲୋକମାନେ ଆହାକାର ପଡି ଯାଉଛନ୍ତି ସରକାର ସେଥିପାଇଁ ବିଭିନ୍ନ ଯୋଜନାବଦ୍ଧ ଭାବରେ କାମ କରୁଛନ୍ତି। ଯେପରିକି ଉଁ ଯାଆ ମାନଙ୍କୁ ଯ ଯାନବାହାନ ଦଵାରା ଧକ୍କା ହେଇଯାଉଛି। ସେମାନଙ୍କୁ ପଇସାର ସୁବିଧା ମଧ୍ୟ ପ୍ରାପ୍ତ ହେଉଛି। ଯାହାଫଳରେ କି ସେମାନେ ସୁସ୍ଥ ହେବା ପାଇଁ। ସରକାର ସହାୟତା ପ୍ରଦାନ କରୁଛନ୍ତି। ଯେତେ ସହାୟତା ପ୍ରଦାନ କଲେ ବି ଆମେ ଆମର ନିଜର
ନିୟମ ଅନୁସାରେ
ନିୟମ ଅନୁସାରେ ଗାଡି ଘୋଡାକୁ ଭଲ ଭାବରେ ଆଗ ପଛ ଅନେଇକି ଧୀରେ ଧୀରେ ଚଲେଇବା। ଉଚିତ ହଁ ନଚେତ୍ ଆମେ ଅସୁବିଧାର ସମ୍ ସମ୍ମୁଖୀନ ହେବା। ସେଥିପାଇଁ ଆମେ ସମସ୍ତ ବନ୍ଧୁମାନଙ୍କୁ ଏବଂ ଭାଇ ଓ ଭଉଣୀମାନଙ୍କୁ ଜଣାଇଦବା କି ସଡ଼କ ସୁରକ୍ଷା ଜୀବନ ରକ୍ଷା ସଡ଼କ କୁ ଆମେ ସୁରକ୍ଷା କ୍ଷା ଭାବରେ ଗାଡିକୁ ଆମେ ଆସ୍ତେ ଆସ୍ତେ ଧୀର ସୁସ୍ଥେ ମନ ନ ମନରେ ଚଲେଇବା ଆବଶ୍ୟକ। ଗାଡ଼ି ଚଲେଇବା ସମୟରେ ଆମେ ବିନା କୌଣସି ମୋବାଇଲ ଫୋନକୁ ପାଖରେ ରଖିବା ନାହିଁ ରଖିବା - ରଖିବା ପାଖରେ ଉ ଆମେ ପୋଷାକ ଭିତରେ
ଚଲାଉଛନ୍ତି ବି ପ୍ରାୟତଃ- ଉ ଗାଡି ଚଲେଇଲା ଅବସ୍ଥାରେ ପ୍ରାୟତଃ ମୋବାଇଲ ରେ ବି ବ୍ୟବହାର କରୁଛନ୍ତି ସେଥିପାଇଁ ବି ପ୍ରାୟତ୍ ତ ଗାଡିର ଦୁର୍ଘଟଣା ଘଟୁଛି। ଆଉ ବି ଜାଣୁଥିବେ ଆମର ଗାଡିର ହେଲମେଟ ଯେହେତୁ ନ ନଗେଇବା ପଳାରେ- ଆମର ଯେହେତୁ ଭାଇ ତାଙ୍କର ପଛ ମୁଣ୍ଡଟି ମାଡ ହେଇଛି- ସିଏ ବି ହେଲମେଟ ନ ପିନ୍ଧିବା ଫଳରେ ସିଏ ବି ବହୁତ ଅସୁରକ୍ଷିତ ଥିଲେ। ଆମେ ବି କେମିତି ଗାଡ଼ି ଚଲେଇବା ଅବସ୍ଥାରେ ଆମେ ସବୁବେଳେ ପ୍ରାୟତଃ ହେଲମେଟ ନଗେଇବା- ଅପୋଜିିତ ଯାହାଫଳରେ ଆମେ ଆମେ ଟିକେ ଆମର ଶରୀରର ସୁରକ୍ଷା ନେବା ବି ଆମର କିଛି ନିୟମ ପାଳିବା ବି ସେଥିପାଇଁ ଦରକାର।
ନିଶ୍ଚିନ୍ତ ବନ୍ଧୁ। ଆମେ ତ ପ୍ରଥମେ ତ ନିଜେ ସାବଧାନ ରହିଲେ ହିଁ ଅନ୍ୟ ମାନଙ୍କୁ ସାବଧାନ- କରିବାକୁ ପ୍ରେରଣା ଯୋଗାଇ ପାରିବା ଯାହା ଫଳରେ କି- ହେଲମେଟ୍ ପିନ୍ଧିବା ଆମର ନିତ୍ୟାନ୍ତ ଆବଶ୍ୟକ ଅଟେ ନିହାତି ଜରୁରୀ ଅଟ ଟେ କାରଣ ହେଲମେଟ ପିନ୍ଧିବା ଦ୍ଵାରା ହିଁ ଆମେ ମୁଣ୍ଡଟିକୁ ସୁରକ୍ଷିତ ଦେଇପାରିବା।
ବିଭିନ୍ନ- ଦୁଇ ଚକିଆ ହଉ ଚାରି ଚକିଆ ହଉ କିମ୍ବା ଛଅ ଚକିଆ ଯାନବାହାନ ଗୁଡ଼ିକ- ସେମାନେ ସେଇ ଚାଳକ ମାନେ ଅ ଅତ୍ୟଧିକ ମଧ ମଦ୍ୟପାନ କରିବା ହେତୁ- ସେମାନେ ଛୋଟ ଛୋଟ ଯାନବାହାନ ମାନଙ୍କୁ- ପିଟିକି ଧକ୍କା ଦେଉଛନ୍ତି ଯାଆ ଫଳରେ କି- ଛୋଟ ଛୋଟ ଯାନବାହାନ ଅ ରେ ଥିବା-
ପ୍ରାୟତଃ ଲୋକ ବି ବହୁତୁ- ଓ ଦୁର୍ଘଟଣାଗ୍ରସ୍ତ ହଉଛନ୍ତି। ଆଉ ତ ପ୍ରାୟ ର୍ହୁ ନିଶାବସ୍ତ ହେଇକିଣି- ଗାଡ଼ି ଯେହେତୁ ଆମର ହୁ ଉ କାନ୍ଥ ଆମର ବାଡରେ ଯେହେ- ତୁ କୁଟି ଏ ଆକ୍ସିଡେଣ୍ଟ ହେଇଥିବାରୁ ସିଏ ବି ବହୁତୁ। ଉଁ କ୍ଷତିଗ୍ରସ୍ତ ହେବା ଫଳରେ ତାଙ୍କର ବି ହାତ ଗୋଡ। ଭାଙ୍ଗି ଯାଉଛି ସେ ବି ମେଡିକାଲ ଅବସ୍ଥାରେ ଚିକିତ୍ସା ହଉଛନ୍ତି। ଜାଣିଥିବେ ହୁଏ ତ ଆମ ଏପଟେ ତ ସରକାର। ପ୍ରାୟତଃ ଆମର ଯେହେତୁ ସଡ଼କ ଦୁର୍ଘଟଣା ହେବା ପ ଳରେ। ଆମ ସହାୟତା କରୁଛନ୍ତି ମେଡିକାଲ ବ୍ୟବସ୍ଥାରେ। ଦୁଇରୁ ପାଞ୍ଚ ଲକ୍ଷ ଭିତରେ। ସବୁ ବ୍ୟବସ୍ଥା ଯୋଗେଇ ଦଉଛନ୍ତି ଯାହା ଫଳରେ କି ଗୋଟେ ସାଧାରଣ ମଣିଷ। ସୁରକ୍ଷିତ ଭାବରେ ଚିକିତ୍ସା ଧୀନ ରେ ସେ ଘରକୁ ଆସିପାରିବ।
ନିଶ୍ଚିନ୍ତ ବନ୍ଧୁ। ସଡ଼କ ସୁରକ୍ଷା ଜୀବନ ରକ୍ଷା ଆଜି କିପରି ଭାବରେ ଆମେ ସଡ଼କକୁ ସୁରକ୍ଷା ଭାବରେ ରାସ୍ତାଘାଟକୁ ଚଉଡ଼ା କରିକି ବନାଇବା ଅତି। ଇ ଅ କମ ଚଉଡା ଦ୍ଵାରା ହିଁ। ଯାନବାହାନ ମାନେ ଜାଗା ହଉନାହିଁ। ଯାହା ଫଳରେ କି ଏ ଦୁର୍ଘଟଣାର ଶିକାର ହବାକୁ ପଡୁଛି ଏବଂ ନିଶାଗ୍ରସ୍ତ।
ଆମର ତ ପ୍ରାୟତଃ। ଅ ପଶୁ ଯେଉଁ ଯେହେତୁ ରହୁଛନ୍ତି ଆମର ଗାଈ। କୁକୁର ପ୍ରାୟତଃ ଯେହେତୁ ଆମର ସଡକ ଭିତରୁ ଯେହେତୁ ପଳି ଆସୁଛନ୍ତି ଯାହାଫଳରେ କି। ଉଁ ପ୍ରାୟତଃ ଦୁର୍ଘଟଣା ବି। ସିଏ ବି ବଡ଼ ଯାନ ସାହାଯ୍ୟରେ। ଏ କୁ ଉଁ ଆକ୍ସିଡେଣ୍ଟ ହେଇ ସିଏ ବି କିଛି ବି କ୍ଷତିଗ୍ରସ୍ତ ହଉଛନ୍ତି। ସେଥିପ୍ରତି ବି ଧ୍ୟାନ ଦେବାକୁ ପଡିବ କୁକୁର, କେମିତି ରୁ ଆମ ରୋଡ଼ ରାସ୍ତା ଉପରୁ ନ ଆସିବ। ଆଉ ଗାଈ ବି କେମିତି ନ ଆସିବ ଯାହା ଫଳରେ କି ଆମେ। ସଡ଼କରେ ଭଲ ଭାବରେ କେମିତି ଯିବା ଆସିବା କରିବା। ସେଥିପାଇଁ ଆମେ ଗାଈ ଆଉ ପଶୁ। ଯେହେତୁ! ତାଙ୍କୁ କେମିତି ଦୂରେଇ ରଖିବା ସେଥିପାଇଁ ବ୍ୟବସ୍ଥା କରିବାଟା ଉଚିତ୍
ନିଶ୍ଚିନ୍ତ ବନ୍ଧୁ ଆପଣ। ଆପଣଙ୍କର ଯାନବାହାନ ଦ୍ଵାରା ଆପଣ ସୁରକ୍ଷିତ ଭାବରେ ଯିବା ଆସିବା କରୁଥିବେ। ଆପଣ ନିଶାଗ୍ରସ୍ତ କୁ ତ ସେବନ କରନ କରନ୍ତିନି। ମୁଁ ଜାଣିଛି ଆପଣ ଏକ ଭଦ୍ର ପୁରୁଷ ଲୋକ। ସେଥି ଲାଗି ମୁଁ ପୁନର୍ବାର କହି ଦଉଛି କି। ଆପଣଙ୍କ ପଡୋଶୀ ମାନଙ୍କ ଆପଣଙ୍କ ଚାରିପାଖରେ ଥିବା ପଡୋଶୀ ମାନେ ମଧ୍ୟ ଯଦି ନି ନିଶାଗ୍ରସ୍ତରେ ଏ ଗାଡି ଚାଳନା କରନ୍ତି ତାହେଲେ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ। ତାଙ୍କୁ ତମେ କଥା ବାର୍ତାରେ। ତାଙ୍କୁ ବହୁତ ସୁନ୍ଦର ଭାବରେ ବୁଝାଇକି ବାଟକୁ ଆଣିବାକୁ ଚେଷ୍ଟା କରିବ ଯାହା ଫଳରେ କି ସେମାନେ ବାଟକୁ ଆସିବେ।
ଉ ହୁଁ। ଯେହେତୁ ଆମର ଟ୍ରାଫିକ୍ ନିୟମ ମାନିବା। ଯାହାଫଳରେ କି ମଦ୍ୟପାନ ନ କରି ଗାଡି। ଏ ମଦ୍ୟପାନ କଲେ ଗାଡି ଚଲେଇବା ଉଚିତ ନୁହଁ। ଆଉ ଯଦି ହେଲମେଟ ନ ନାହିଁ କିଣି। ଗାଡି ଚଲେଇବା ଉ ଉଚିତ ନୁହଁ ସେଥିପାଇଁ ଆମେ ଟିକେ ବହୁତ ପ୍ରକାର। ନିୟମ ପାଳିବାକୁ ପଡିବ ବନ୍ଧୁ। ଆପଣ ବି ଜାଣିଥିବେ ବହୁତ ଛୋଟ ଛୋଟ ପିଲା ବି ଉ ହୁଁ। ଏ ପନ୍ଦର ରୁୁ ଷୋଳ ବର୍ଷ ପିଲା ବି ଯାନ ବି ଚଲଉଛନ୍ତି ଯାହାଫଳରେ ସିଏ ବି ପ୍ରାୟତଃ ଅଠର ବର୍ଷ ନ ହେଇଥିବାରୁ ସିଏ ବି ଗାଡି ଚଲେଇବା ଫଳରେ ତାଙ୍କର ବି କ୍ଷତି ହେଇପାରେ। ସେଥିପ୍ରତି ବି ଆମେ ବି କିଛି ଧ୍ୟାନ ଦେବା ପଡିବ।
ନିଶ୍ଚିନ୍ତ ବନ୍ଧୁ। ଏବଂ ରାସ୍ତାଘାଟ ମାନଙ୍କରେ କଳରେ ଆମେ ବୃକ୍ଷଲତା ବି ଲଗେଇବା ଉଚିତ। ସେଠି ଅତ୍ୟଧିକ ମାନେ ଚାଲିବା ସମୟରେ ହିଁ ଲୋକମାନେ ମୃତ୍ୟୁ ମୁୁଖରେ ଶିକାର ହେଇପାରୁଛନ୍ତି। ଧକ୍କା ହେଇଯାଉଛି ଯାହା ଫଳରେ କି ସେଇ ଗଛ ଥିଲେ ସେଠି ଟିକେ ବସି ପାରିବେ। ତାଙ୍କୁ ଟିକେ ମାନେ ପଥର ଟିକେ କ୍ଳାନ୍ତ ହେବାକୁ ପଡିବନି ସେଠାରେ ଟିକେ ବିଶ୍ରାମ କରିକିନା ତାଙ୍କ ଆଗକୁ ବଢିବେ ସିଏ।
ଯାହା ଫଳରେ କି ଆମେ ବହୁତ୍ ଶିକ୍ଷା ପାଇପାରିଲେ ସଡ଼କ ରୁ କେମିତି ସୁର ଶିକ୍ଷା ପାଇବା ଭଲ ଭାବରେ ନିୟମ ପାଳିକି ଆମେ କିଛି ଶିକ୍ଷା ଉହୁଁ ପାଇପାରିବେ ଆପଣ ବନ୍ଧୁ ବି ସଡ଼କ ସୁରକ୍ଷା ଶିକ୍ଷା ପାଇକି ବହୁତ ଖୁସି ହେଇଥିବେ।
ନିଶ୍ଚିନ୍ତ ବନ୍ଧୁ ବହୁତ ସୁନ୍ଦର କଥାଟି ଆପଣ କହିଲେ ସଡ଼କ
ବହୁତ ଶିଖିଲେ ବି ଆପଣ। ବନ୍ଧୁ ମୁଁ ରହୁଛି ବନ୍ଧୁ ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।